ଠାରୁ
ଆପଣ ଏବେ ଫ୍ରି ଅଛନ୍ତି ନା କଣ କରୁଚନ୍ତି?
ନା ଫ୍ରି ଅଛି କୋହୁନାହାନ୍ତି।
ନାଇଁ ତ ଏବେ ତ ଆପଣ ଜାଣିଥିବେ ନିଜେ ବି ଅଙ୍ଗେ ଲିଭୋଉଥିବେ ଯେ ଗ୍ୟାସ୍ ସମସ୍ୟା କେତେ ବଢିଯାଇ ଇଏ ତ ଆମେ ବି ସେଇଆ। ହଁ ତ ଗ୍ୟାସ୍ ଆଗରୁ ଆମେ କଣ ହୋଉ ସମସ୍ତେ ଗ୍ୟାସରେ ପୁରା ଏଇ ହେଇଗଲେଣି ଗ୍ୟାସ ଦ୍ୱାରା ହିଁ ରୋଷେଇ କରୁଥୁଲେ। ଗ୍ୟାସ୍ ଦ୍ୱାରା ଭାତ ଡାଲି ସବୁକଛି ରୋଷେଇ ହୁଏ କିନ୍ତୁ ଏବେ ତ ଗ୍ୟାସ୍ ଦର ବଢ଼ିବା ସହିତ ଗ୍ୟାସ୍ ବି ମିଳୁନି। ଏ ଯୁଦ୍ଧ ହୋଉ ସିଏ ତ ସେଥିପାଇଁ ବି ସରକାର କୋହୁଚନ୍ତି ହଁ ଆମ ପାଖରେ ଷ୍ଟକ୍ ଅଛି। ଯଦି ଆପଣଙ୍କ ପାଖରେ ଷ୍ଟକ୍ ଅଛି ତ ମିଳୁନି କାହିଁକି? ତ ଲୋକମାନେ କଣ ଆଗରୁ ଚୁଲିରେ ରୋଷେଇ କରୁଥିଲେ। ସେଥିରେ ଘଷି ଚାଠ ଜାଳିକି ରୋଷେଇ କରିୁଥିଲେ ତ ଏସବୁର ଆବଶ୍ୟକ ନଥିଲା। କିନ୍ତୁ ଆଧୁନିକତାକୁ ଏତେ ସୁଣେଇ ଦେଲେଣି ଯେ ମାନେ ଗ୍ୟାସ୍ ଦ୍ଵାରା ରୋଷେଇ ନ କଲେ ବି ରୋଷେଇ କରିବାକୁ ଚୁଲି କେ ଯିବାକୁ ଚାହୁଁନାହାନ୍ତି। ତ କିନ୍ତୁ ଏବେ ପୁଣି ଥରେ ସେ ପୁରୁଣା ଢାଞ୍ଚାକୁ ଫେରି ଚନ୍ତି ତ ଆମର ଦ ଏପଟେ ବି ଆମେ ଚୁଲି ମାଟି ଚୁଲି ତିଆରି କଲୁ। କରିକି ପୁଣି ସେଇ ସେଇ କାଠ ଘଷି ଦୂାରା ପୁଣି ରୋଷେଇ ହୋଉଚି। କାରଣ ଗ୍ୟାସ ଟା ଏବେ ଆପଣ ଜାଣିଥିବେ ଯେ ଅ ସେ ଗାଁଉଳି ଅଞଳ ଦେଢ ମାସ ନ ଗଲେ ଗ୍ୟାସ ବୁକିଂ ମିଳୁନି। ତ ସେଇ ସମସ୍ୟା କଣ ଆପଣଙ୍କ ଆଡେ ବି ଅଛି?
ଆମର ବି ଏପଟେ ସେମତି ଗ୍ୟାସ ଦର ବଢୁଛି। କିଛି ଲୋକ କଆଁ କରୁଚନ୍ତି ନା। ଗୋଟେ ଅଲଗା ଗ୍ୟାସ୍ ଆଣିକି ବିକ୍ରି କରୁଚନ୍ତି। ବହୁତ ରେଟ ରେ। ତିନି ହଜାର କି ଅଧିକ ପଇସା ଦେଇକି ଆଉ ଗ୍ୟାସ ବିକ୍ରି କରୁଛନ୍ତି। ଜଣେ ସେମିତି କରିକି କୋଉଠି ଗୋଟେ ଓଡିଶାରେ ନା ଓଡିଶା ବାହାରେ ମନେ ପଡୁନି କିନ୍ତୁ ସେଠି ଗୋଟେ ଲୋକଟେ ହେମିତି ବିକ୍ରି କରୁଥିଲା। ତାର ଗ୍ୟାସ ଟା ପୁରା ଗୋଟେ ଲିକ୍ କରିକି ପୁରା ଫାଟିଲା। ଜେ ତା ଦୋକାନ ସହକାର ଉଡିଗଲା। ପୁରା ମାନେ କେତେଟା ଗ୍ୟାସ୍ ଥିଲା। ଆଠ ଦଶଟା ଖଣ୍ଡେ ଗ୍ୟାସ୍ ଏମିତି ରଖିଥିଲା। ବିକ୍ରି କରୁଥିଲା ତିନି ଚାରି ହଜାର ଟଙ୍କାରେ ଗୋଟାକ। ତାର ଫାଟିଲା ଦେ ଏକାଥରେ ତା ଦୋକାନ ଉଡିଗଲା। କାରଣ ସେ ଭୁଲ କାମ କରୁଥିଲା। ଆଉ ଏପଟେ ବି ସେମିତି ଗୋଟେ ଗୋଟେ କରୁଛନ୍ତି। ଦି ହଜାର ତିନି ହଜାର ଦେଇକି ଗ୍ୟାସ୍। କାଇଁ ଇଏ ବିକୁଚନ୍ତି ବେଆଇନ ଗ୍ୟାସ ରେ। ଆଉ ଆମର ଏପଟେ ଅଫିସିଆଲ ଯୋଉ ଇଏ ରୁ ବୁକ୍ କଲେ। ସବୁ ଅ କେତେ ଦିନ ମାସ ମଗେଇବାର କେତେ ଦିନ ପରେ ଯାଇକି ମଗେଇ ହଉଛି। ନହେଲେ ହଉନି। ନହେଲେ ଅର୍ଡର ଆସିପାରୁନି କିନ୍ତୁ ଆଗରୁ ଗ୍ୟାସ୍ ମଗେଇଲେ ଗୋଟେ ଦିନ, ଦି ଦିନ ଭିତରେ ଆଣିକି ଦେଇଦିଏ। ଏବେ ମଗେଇଲେ ଚାରି ପାଞ୍ଚ ଦିନ କି ଅଧିକ ସମୟ ନଉଛି ଥରେ ଥରେ ଆଉଥରେ କଲ କରିକି ପଚାର ନ ପଚାରିଲେ ସେମାନେ ଆଣିକି ଦଉନାହାନ୍ତି। କ ଗ୍ୟାସ ଗୁଡା ଆଉ ଗ୍ୟାସ ରେଟ୍ ବଢିଲା ବେଳକୁ ଲୋକ ତ ଖାଇବା ପାଇଁ ଅସୁବିଧା ହେଇଯାଉଛି। ବାଧ୍ୟ ହେଇକି କିଛି ନାହିଁ ପେଲି ଅ ଏ ସେପଟେ ସିନା ଗାଁ ଲୋକ ଚୁଲି କିି କଣ ଚଳେଇଦେବେ। ଏପଟେ ତ ଚୁଲି ହେଇ ପାରିବନି। ତ ଲୋକମାନେ ଇଣ୍ଡେକ୍ସ ଚୁଲା ସବୁ କିଣିବାକୁ ଆରମ୍ଭ କଲେ। ଆଉ ଇଣ୍ଡେକ୍ସ ଚୁଲାରେ ବି ସବୁ ଜିନିଷ ହେଇପାରିବନି ସଦାବେଳେ। ତ ଗ୍ୟାସକୁୁ ଇଏ ମିଶାଇକି ତାକୁ ୟୁଜ କରା ହଉଛି ଆଉ। ଆଉ କା ସିଧା ତ ଚୁଲି କୁ ଯାଇ ହବନି ବି କାରଣ ଏପଟେ ସମସ୍ତଙ୍କର ଘର ଘର ଭିତରେ କେ ଚୁଲି ଆଉ ଲଗେଇକି ହବନି। ଗାଁ ମାନଙ୍କରେ ହଁ ଘର ବାହାରେ ଲଗେଇଦବ। ଏଠି ହବନି ସେମିତି ଚୁଲି ଲଗେଇଲେ ହବନି। ଆଉ ଚୁଲି ଲଗେଇକି ତ ବସ ଚୁଲି ପାଖରେ ବି ବସିବା କଷ୍ଟ କାରଣ ଖରା ଦିନ ଏମିତିରେ ଚୁଲି ପାଖରେ ସମସ୍ତେ ବସିକି କାମ କରିପାରିବେନି। ଆଗରୁ ହେଇ ପାରୁଥିଲା। କିନ୍ତୁ ଏବେ ତ ଆଉ ଲୋକ କେବେର ଅଭ୍ୟାସ ଛାଡିଗଲାଣି। ପ୍ରକାରରେ କହିବାକୁ ଗଲେ। ତ ସମସ୍ତେ ଚୁଲି ପାଖରେ ବସି କାମ କରିପାରିବେନି। ଆଉ ଗ୍ୟାସ ନଥିଲେ ତ ଏଇ ସମସ୍ୟା ଆସୁଛି। ଆଉ ସରକାର କହୁଛିତେ ଗ୍ୟାସ୍ ଅଛି। ଆହୁରି ବହୁତ ସାତ ଆଠ ମାସ ପାଇଁ ବ୍ୟବହାର କଲେ ଗ୍ୟାସ୍ ଅଛି। ଆଉ
ହଁ
ଆମେ ବି ମ୍ ସ ଦେଖିଲା ରେ ଆସୁଚି ନା ର ରଷିଆରୁ ଆସୁଚି ତେଲ। ମାନେ ଯୋଉ କଞ୍ଚା ତେଲ ଟା ଆସୁଚି ରଷିଆରୁୁ ଆଉ ଅଲଗା ବି ଆସୁଚି ଅଁ କେ ତ କରି ସୁଇଜରଲାଣ୍ଡ ରୁ ଆସୁଚି ତ ଅଁ ସେଇଟା ଉଁ ଦେ ଦେଖାଯାଉ କଣ ହଉଚି କିନ୍ତୁ ସରକାର କହିବାର ଅଛି ସରକାର ରେଟ୍ ବଢେଇଦବାର କାରଣ ହେଲା ଲୋକ କମ୍ ବ୍ୟବହାର କରିବେ। ଆଉ ମ୍ ଟେ ଲୋକ ଡରିକି ରହିବେ କମ ବ୍ୟବହାର କରିବେ ଗ୍ୟାସ ର ସେଇଥିପାଇଁ ଅଧିକ ତାର ରେଟ୍ ବଢଉ ନହେଲେ ଆ ଇନ ଆମର ଭାରତରେ ବି ଗ୍ୟାସ ର ଷ୍ଟକ୍ ଅଛି। ଆଉ ସ ସବୁ ଆସୁଚି ବି ବାହାରୁ ସିନା ଏପଟେ ଆସିପାରୁନି ସେଇ ଇରାନ ଇରାକ କି ଏସରାଲ୍ ହେରିକା କି ଦୁବାଇ କୁଏଥ ହେରିକା ରୁ ଆସିପାରୁନି କିନ୍ତୁ ଏପଟୁ ରଷିଆ ରୁ ଆସୁଚି। ଆମର ତେଲ ଆସୁଚି ଆଉ ଅଲଗା ବି ଦେଶରୁ ଆସୁଚି। ତ ବେଶୀ ଶୋଚନୀୟ ଅବସ୍ଥା ହେଇନି। ଆପଣ କଣ କହୁଚନ୍ତି?
ହଁ ତ ଗ୍ୟାସ୍ ନିହାନ୍ତି ଯୋଉ ଏଚ ପି ଅପ୍ଲାୟ କରିବ ଅଣୁଚନ୍ତି ସେ ଯୋଉ ଗ୍ୟାସ୍ ଟା ଆଣୁଚନ୍ତି ଗୋଟେ ବି ଆଣୁଛନ୍ତି ନା କୋଉଠୁ ସବୁ ସପ୍ଲାୟେ ଟାଉନ ରୁ ହୋଉ ସପ୍ଲାୟେ କରୁଚନ୍ତି ଏ ଆସୁଚନ୍ତି ସେଇମାନେ ହିଁ କଳା ବଜାର କରୁଚନ୍ତି। ଯାହା ଜଣେ ବୁକିଂ କରିଚି ମାନେ ତାର ଗ୍ୟାସ୍ ଟା ତା ପାଖକୁ ଆସିବ। ସେଇଠି କଣ କରୁଛନ୍ତି ଏଠି ନ ଦେଇକି କହୁଛନ୍ତି ଆଉ ଆପଣଙ୍କର ସପ୍ଲାଏ କୋଡ ଆସିନି ଡେଲିଭରି କୋଡ଼ ଆସିନି ଏମିତି କହିକି ସେମିତି ସବୁ ତ ହୋଟେଲ ମାନଙ୍କରେ ମାନେ ଅ ଅଧିକ ଦରରେ ଧରିନିଅ ଆମେ ଗୋଟେ ଗ୍ୟାସ୍ ଏଠୁ ନଅଶହ ସତୁରି ଠୁ ହଜାର ଭିତ ସେତେରେ ଆମେ ରଖିବା ଯୋଉମାନେ ପହଞ୍ଚିବା କିନ୍ତୁ ଯୋଉମାନେ ହୋଟେଲ କରିଚନ୍ତି ତାଙ୍କର ନିହାତି ଦରକାର ସିଏ ତ ଦେଢ ମାସରେ ଗୋଟେ ଗ୍ୟାସ ଆଉ ସେ ଏମିତି ଗୋଟେ ଗ୍ୟାସ୍ ବୁକିଙ୍ଗ ହଉ ଆମର ପନ୍ଦର ଦିନି ରେ ତ ଗୋଟେ କି ଯୋଡ଼େ ଗ୍ୟାସ ଚାଲଥିବ କାରଣ ହୋଟେଲ ନା ସବୁବେଳେ ରୋଷେଇ ସେ କଣ କରୁଚନ୍ତି ଏମାଙ୍କଠୁ ଉ ଛ ଦର ମାନେ ତିନି ହଜାର ହୋଉ ପାଞ୍ଚ ହଜାର ହୋ ଉ ଇଏ ଯେତିକି କହିବେ ସେ ଦୁଇଟା ହେଉ ତିନିଟା ହେଉ ନଅ ହଜାର ହୋଉ ସେ ଦେଇଚନ୍ତି ତ ସେମାନେ ଯୋଉ ଗ୍ୟାସ ନେଇଯାଉନ୍ତି ଧରିନିଅ ଏମାନେ କାଞ୍ଜିବର ଯୋଉ ମାନ ବ୍ଲ ବୁକିଂ କରିଚନ୍ତି ସେମାନଙ୍କୁ ମିଳୁନି। ଏମିତି ହେଇକି ତୁମେ କଳା ବଜାରୀ ଯୋଉ କରିଚନ୍ତି ସେଇଥିପାଇଁ ଗ୍ୟାସ୍ ଟା ସଟ୍ ହଉଚି କିନ୍ତୁ ଓ ଗ୍ୟାସ କଣ ଗ୍ୟାସ ନହଲେ ତ ଏବେ ରୋଷେଇ କରି ହବନି। ଆଉ ବୁକିଂ କଲା ପରେ ବି ଆପଣ ଦେଖିବେ କି ପାଞ୍ଚ ଦିନ ଛଅ ଦିନ ଲଗାତାର ତାଙ୍କୁୁ ଫୋନ୍ କରିବେ ସେଏ କେମିତି ମିଛ ବାହାନା କରୁଚନ୍ତି କଣ ଆପଣଙ୍କର ନେ ରସିଦ ବି ଯେଉଟା ନା ଆମ ପାଖକୁ ଆସିଲେ ଆମେ ନେଇକି ଦବୁ କିନ୍ତୁ ଅନ୍ୟପଟେ ସେତ ଆମ ଯୋଉମାନେ ବୁକିଂ ବି କରନାହାନ୍ତି ଆଇଦର ତାଙ୍କୁ ଅଧିକ ପଇସା ଦଉଚନ୍ତି ତ ସେମାନେ ସେ ଡେଲିଭରିକୁ ଦେଇଦଉ କରିବେ ତ ଏମିତି କରୁଚନ୍ତି କିନ୍ତୁ ଆମେ କଣ ଆମେ ଅଭ୍ୟାସ ବଦଳିଗଲାଣି ଆଗରୁ ଆମେ ଗ୍ଲାସ୍ ଗ୍ୟାସ୍ ନଥିଲା ଆମେ ଚୁଲିରେ ରୋଷେଇ କରୁଥିଲେ। କିନ୍ତୁ ଏବେ ହେଇପାରୁନି କଣ ମଣିଷ ଏବେ ଦେଖିବେ ଆଧୁନିକତା ବେ ଆଗକୁ ଆଗକୁ ବଢି ଚାଲିଚି ପୁଣି ଥରେ କିନ୍ତୁ ପୁରୁଣା ଢାଞ୍ଚା ଫେରିଆସିଚି। ଯେମିତି କି ଆମର ଯୋଉ ଗ୍ୟାସ୍ ଅ ସୁବିଧା ହେଲା ଚୁଲି ରୋଷେଇ ତ ଆମେ ଏବେ ପରିବେଶକୁ ଆଗରୁ ସବୁ କାଟି କାଟିକି ନା ପୁରା ଜଙ୍ଗଲ କାଟି କରୁ ସେ ତିଆରି କରୁଚନ୍ତି କି ଏଠି ଗ ଗଛ ମାନେ ଲଗେଇବା ପାଇଁ ଲୋକ ଆତୁର ହେଇଗଲେଣି କାରଣ ଗଛ ବିନା ମଣିଷ ତିଷ୍ଠୀ ରହିପାରିବନି। ତ ଆମେ ଯେତେ ବଇ ବିଜ୍ଞାନ ଆଗକୁ ଯାଉଚି ପୁଣି ଥରେ କିନ୍ତୁ ବିଜ୍ଞାନ ପଛକୁ ଫେରୁ ଦେହକୁ ବାଧି ଗଲାଣି କାରଣ ଏବେ ପ୍ରକୃତି ମାନେ ତାର ସଠିକ ନିୟନ୍ତ୍ରଣରେ ନାହିଁ। ତ ସେଥିପାଇଁ ଏତେ ଅସୁବିଧା ହଉଛି ଗଛ କାଟିଦବାରୁ ବର୍ଷା ହଉନି ତ ବର୍ଷା କାନ ହେବାରୁ ତ ଜଳ ସମସ୍ୟା ହ ଏକଠୁ ତାପମାତ୍ରା ବୃଦ୍ଧି ସବୁ ସମସ୍ୟା ବଢୁଛି ତ ତ ସେଟା ନିଜରେ ଦେହୁଛି ଯେ ନାଇଁ ଆମର ଟ ଆଗରୁ ଶ ଅଛି ଅଛି ଏ ଏ ଟିକି ଧିକ ପଳେଇବ। କିନ୍ତୁ ସେ କଣ କରୁଛନ୍ତି ଅନ୍ୟ ଲୋକମାନେ କଳା ବଜରି କରିକି ସେଇ ରଖିଦଉଛନ୍ତି। ତୁ ଗୋଟେ ଜାଗାରେ ଦଶଟା ରଖିୁ ଯେମିତି ତୁ କୋଠୁ ପନ୍ଦରଟା ଏମିତି ଯୋଉ ଗ୍ୟାପ କରିବା ଯେ ଏହି ଖି ବ ମାନେ ବେୟ ସମସା ମହ ବାହିଲେ ଯେହେତୁ ମହଙ୍ଗା ହେଲେ ଲୋକ ଯେତେ ମହଙ୍ଗା ହେଲେ ବି ଦରକାର ଏଇଟା ମାନେ ସବୁଦିନ ଜରୁରୀ ଜିନିଷଟା ତ ଯେତେ ନହଲେ ବି ନବ। ଆଉ ସେଥିପାଇଁ ସବୁ ଯେତେ ଦାରା ବୃଦ୍ଧି କଲେ ବି ଲୋକ ପଣି ଚାଲିଛନ୍ତି ତ ସେ ସେଥିପାଇଁ ବଢ଼ି ଚାଲିଛି। ଏତେ ଖାଲି ଗ୍ୟାସ୍ ବଲେ ନୁହେଁ ଆପଣ ଦେଖିଥିବେ ସୁନା ଦର ବି ବଢ଼ିଛି ପେଟ୍ରୋଲ ଦର ବଢ଼ିଛି। ମାନେ ସବୁ ସୁନା ତ ପୋଟଲ ପୁରା ଆକାଶ ଛୁଇ ଗଲାଣି। ଆଉ ଆପଣଙ୍କାଡରେ ସୁନା ଦାର ଯୋଉ ପଢିଛି କଣ କେମିତି କଣ ଦଉଛି?
ସୁନା ତ କହିବାକୁ ଗଲେ କାହିଁ କେବେ କମିବାର ମୁଁ ଆଉ ଦେଖୁନି। ସୁନା କେବଳ ବଢି ଚାଲିଛି। ଆଉ ମୋଦି ଜୀ କହିଥିଲେ କି ଏବ ବର୍ଷ ସୁନା କିଣନ୍ତୁ ନାହିଁ। କାରଣ ଯଦି ଲୋକ କେହି କିଣିବେନି ଗୋଟେ ବର୍ଷ ସୁନା ରେଟ୍ ତ ଆପେ ଆପେ ପୁରା କମିଯିବ ବହୁତ କମିଯିବ ଯଦି କେହି କିଣିବେନି। ଆଉ ପେଟ୍ରୋଲ ତ ସେଇ ରେଟ ଡିଜେଲ ବି ରେଟ୍ ବଢିଗଲାଣି। ଆଉ ପନିପରିବାଠୁ ନେଇକି ସବୁ ରେଟ ହେଇଯାଇଛି ଏବେ। ଆଉ ସଉଦା ତେଲ ଖାଇବା ତେଲ ବି ରେଟ ହେଇଯାଇଛି। ଆଉ ସବୁ ରେଟ ବଢିଗଲାକୁ ସବୁଥିରେ ଅସୁବିଧା ଦେଖା ଯାଉଛି। ଖାଲି ଗ୍ୟାସ୍ ତ ଖାଲି ଗ୍ୟାସ ହବନି। ଖାଲି ଉ ମାନେ ସବୁ ଜିନିଷ ଏକ ସଂଙ୍ଗଆ ରେଟ ବଢିଗଲା ଆକୁ ସବୁ ଲୋକ ହଇରାଣ ହେଇଯାଉଛନ୍ତି ଆଉ କହ ତ ଆ ଲୋକ ହଇରାଣ ତ ହଉଛନ୍ତି ତା ସାଙ୍ଗରେ ପୁଣି ଆ ଯ କି ନ କିଣିକି ଖାଇଲେ ତ ହବନି। ତ ସବୁ କିଣାକୁଣି ସବୁ ଚାଲ ସେଇଟା ଯୁଦ୍ଧ ଯୋଗୁ ସବୁ ଏତକ ହେଇଛି ଯୋଉ ଇସ୍ରାଏଲ ଆଉ ଇରାନ ଯୁଦ୍ଧରେ ଏ ତା ଯୋଗୁ ସବୁ ଏତକ ପ୍ରୋବ୍ଲେମ ହଉଛି। ଆଉ ତାଙ୍କ ମଝିରେ ଯଦି ଆମେରିକା ନ ପସ୍ଥାନ୍ତେ ତକୁ ଯୁଦ୍ଧ କମିକି ସେ ସବୁ ଠିକଠାକ୍ କେସରତାଣି। ଆମେରିକା ମଝିରେ ପଶିଲା ବୋଲିକି କେତେକ ସବୁ ଆହୁରି ଇଏ ହେଇଗଲା। ଆଉ ଆମେରିକା ତ ଆମେରିକା ବି ତେଲ ଟ୍ରାନ୍ସପୋର୍ଟ କରେ। କିନ୍ତୁ ଆମେରିକା ତ ଇଣ୍ଡିଆ ସାଙ୍ଗରେ ଭଲ ପଡୁନି ଏବେ। ଆମେରିକ ରୁ ତେଲ ଆସୁନି। ଆମେରିକାରୁୁ ଭାରତକୁ ତେଲ ଆସୁନି ଖାଲି ରୁଷ ରୁ ତେଲ ଆସୁଛି ସେଇଠୁ ଆସିଲା ପରେ ଆଉ ଇଣ୍ଡିଆ ସେଇଥିରୁ ରଖି ଦଉଛି ଗ୍ୟାସ ବନଉଛି ତାପରେ ନିଜେ ସବୁ ସେଇଥିରୁ ହଉଛି ଆଉ ନହେଲେ ତ ହବନି। ଆଉ ରୋଷେଇ ପାଇଁ ତ ଗ୍ୟାସ୍ ଦରକାର ଯାହା ହେଲେ। ଆହୁରି କେତେ କଣ ପାଇଁ ଗ୍ୟାସ ବି ୟୁଜ ହଉଛି ଏମିତି ହୋଟେଲ ଫୋଟେଲ ର ଆପଣ କହିଲେ ହୋଟେଲ ବାଙ୍ଗାଲୋର ରେ ତ ଆପଣ ଶୁଣିଥିବେ କି ଯେତେବେଳେ ଗ୍ୟାସ ଫାଷ୍ଟ ବଢିଲା ବାଙ୍ଗାଲୋରରେ କେତେ ହଜାର ହୋଟେଲ ସବୁ ବନ୍ଦ ହେଇଗଲା। ଆଉ ଏଠି ବି ସବୁ ଖାଇବା କିଣା ଖାଇବା ଯୋଉ ହୋଟେଲ ଖାଇବା ସବୁ ରେଟ୍ ବଢିଗଲା, କେହି କିଣିକି ବି ଖାଇହବନି ସବୁ ଦାମୀ କିଆ, ଆପଣ କଣ କହୁଚନ୍ତି?
ହୁଁ, ତ ସେଇଟା ବି ଠିକ୍ କାରଣ ଗ୍ୟାସ ରେଟ୍ ବଢ଼ିଲାଣି ଆପଣ ଦେଖିବେ ମାନେ ଷ୍ଟଲ୍ ଠେଲା ଷ୍ଟଲ୍ ଫାଷ୍ଟ ଫୁଡ୍ ହଉ ତେଲ ଭାଜି ହଉ ସେ ସବୁ ମାନେ ରେଟ୍, ଗୋଟେ ବରା ତିନି ଟଙ୍କା ନଉଥିଲେ ବର୍ତ୍ତମାନ ଛଅ ଟଙ୍କା ସେଟା ନଉଚନ୍ତି ତାର ଡବଲ୍ ପଇସା ନଉଚନ୍ତି। ତ ଏମ୍ତି ଆଉ, ଗ୍ୟାସ୍ ସମସ୍ୟା ଦୂର ନହେଲେ ବହୁତ୍ ଅସୁବିଧା ହବ, ମୋର ଟିକେ କାମ ଅଛି ମୁଁ ଆପଣଙ୍କୁ ପରେ କଲ୍ କରିବି।
ଆଜ୍ଞା-ଆଜ୍ଞା।